ଲୋ ହଁ, ଭାଇ କଣ କରୁଥିଲ?
ଏଇଟି ବସିଥିବେ ଆଉ
ଆଖି ଆଗେ
ତମେ କଣ? ଏ ଭାତ ଖାଇଥିଲୁ ଆଉ। ଭାତ, ଡାଲମା ଭତ୍ତା
ଓହୋ! କୁଅରୁ ପାଣି ମାନେ ଶୁଖେଇଲ ନା କଣ?
କୂଅରୁ ହଁ, ପାଣି ଶୁଖେଇଲୁ ବା ମଟର ଲଗେଇ ଆହୁରି ତିନିଟା ନନ୍ଦ ଶୁଖେଇଲୁ।
ଆଚ୍ଛା! ପୁରା ଫୁଲ ହେଇଯାଇଥିଲା ବୋଧେ ଆଉ?
ହଁ, ବା ମାନେ ପୁଣି କୁଅ ରେ ଗୋଟେ ସାପଟେ ପଶି ଯାଇଛି।
ଯାହା ହଉ ମାନେ ମରି ଯାଇଛି ନା ବଞ୍ଚିଛି?
ନାଇଁ ବ ଞ୍ଚିଚି।
ଯାହା ହଉ ହଇରାଣ ହବ ଆଉ ତମେ ସିନା ନନ୍ଦ ଆ ଗ ଆଣିକି ପକେଇକି କୂଅ ଖୋଳେଇଥାନ୍ତ ଅସୁବିଧା ଗୋଟେ ହଇରାଣ ହେଲ ଆଉ।
ଯା କହିଲେ କିଛି ଟେନସନ ନାଇଁ କୂଅ ଖୋଳା ଚାଲିଥାଉ ସିଏ ଆଣି ସବୁ ଦେଇଦବ ନହେଲେ ଆମେ କହିଲୁ ସିଏ ଯେହେତୁ କାମ ଫାମ କରୁଛନ୍ତି ତାଙ୍କ ଟୁ ଜିନିଷ ଆଣୁଛନ୍ତି ଆଉ ଚିହ୍ନା ଅଛନ୍ତି ଦେଇଦବ ବୋଧେ ଆଉ ଦେଖିଲା ଆସିକି ସେମିତି ହଇରାଣ ପ୍ରବଳ କରୁଛ, ଆଜି ଦବ ବୋଲି କହିଛି ତ, ନା, ନା ଆଜି ଦବ ବୋଲି କହିଚନ୍ତି।
ଓହୋ! ହଇରାଣ ଭାରି।
ହଁ, ବା ଭାରି ହଇରାଣ।
ଲିପାନୀ କଣ କରୁଛି ଆଉ?
ବେସ୍ତ ଅଛନ୍ତି?
ଓଁ ତମେ ଶୋଇ ନଥିଲ ବୋଧେ?
ହୁଁ ଶୋଥିଲିନ ନା,
ହଁ କାମକୁ କାମ କାମ ପୁଣି କେବେଠୁଷ୍ଟାଟ?
ଏଇ ଯୋଉ କୋଡିଏ ତାରିଖ ହେଇଗଲା ପରେ।
ଓହୋ ଜାଗା ଟା ଭୁବନେଶ୍ୱରରେ ଭାନ କୋଉଠି କୋଉ ପଟେ? ଯାଣ ଭୁବନେଶ୍ଵରରେ ହଁ,
ସେ ଭୁବନେଶ୍ଵର ରୁ ପୂର୍ବରୁ ହ ଭୁବନେଶ୍ଵର ଭୁବନେଶ୍ଵରରେ ଯାଉନି।
ଆଛା ଆଉ କୋଉ ମାନେ ଭୁବନେଶ୍ୱରୁ କେତେ କିଲୋମିଟର ହବ?
ଆମ ଟମାନଗା ଜାଣିଛ? ଟମାଟୋ ସେ ପୂର୍ବରୁ ଆମର ସେପଟୁ ଆସିଲେ ଆଗ ଜାଆଁଳା ପଡ଼ିବ।
ହଁ।
ସେଇ ଜାଆଁଳ ଠୁ ଟମାଟୋ ହଉଛି ଆହୁରି ଫୁଣି ସାତ ଆଠ କିଲୋମିଟର।
ଗୀତା ଅଟୋନୋମସକଲେଜ ଟା ସେଇ ପାଖରେ?
ହଁ ହଁ।
ଓ ହୋ ସେଇଠି ମୋର ନେଟ ଏକ୍ଜାମ ଆସିଛି ଯେ ମେଦିନୀପୁର, ଯାଲା ମେଦିନୀପୁର ଗୀତା ଅଟୋ ନୋମସ କଲେଜ। ମଦନପୁର ନା ମଦନପୁର ବୋଧେ ମଦନପୁର ହେଇଥିବ।
ହୁଁ ମଦନପୁର ଯାଣା ଯୋଉଠି ସେଲା ହେଉଛି ଜାଣା ଗୋଟେ ହଉଛି ମଦନପୁର।
କଲେଜ ଟା କଲେଜ ଟା ବେଶୀ ଭିତରକୁ ରହି ଯାଉଛି ନା କେମିତି କୋଉଠି?
ଏ ସେଇ ପୁରା ମେନ ରୋଡ ପାଖରେ। ଏପଟୁ ଆସିଲା ମାନେ କଣ କିହିଲ ଆମ ପଟୁ ଆ ସିଲା ବେଳେ ଏପଟେ ବାଁ ପଡେ ପଡିବ ଗୀତା ଅଟୋ ନୋମସ୍ କଲେ
ଆଚ୍ଛା। ତାଲେ ସେପଟ ନାମୁୱଲି ପୁରା ଭୁବନେଶ୍ୱର ରେ ଯାଉଥିଲି।
ନା।
କଣ କହିଲା?
ଆଉ ଭୁବନେଶ୍ୱର ଯାଉନି କିନ୍ତୁ ଭୁବନେଶ୍ଵର ବୋଲି କହୁଛନ୍ତି। ମଦନପୁର ସେଟା ସେଟା ମଦନପୁର।
ହଁ ମଦନପୁର ମଦନ
ଯାଆଁଳ ତ ଇଏ ଯାଆଁଣ ତ ଯାଉନି।
ଭୁବନେଶ୍ଵରଠୁ କୋଡିଏ କିଲୋମଟର ନା କେତେ କିଲୋମୀଟର ହବ?
ନାଇଁ ସେଇଟା ଭୁବନେଶରରେ ଯାଉଚି ମଦନପୁର କୋଡିଏ କିଲୋମିଟରରେ ଏତେଡ
ଆଉ ଅଳ୍ପ?
ହଁ ସେଇ ମଦନପୁର ତ ଲାଗିଚି ଆଉ। ମଦନପୁର ତାପରେ ହଉଚି ଆମର ଗୋହିରିଆ ଟମାଣ୍ଡୋ। ପାଖା ପାଖି
ତମେ କୋଉଠ ରହୁଚ ତମ କୋଉଠେ ରହୁଚ?
ମୁଁ ରଉଚି କଳିଙ୍ଗ ବିହାର ଜାଣିଚୁ?
କଳିଙ୍ଗ ବିହାର ନା।
ସେଇପାଖା ପାଖ ସେତିକି ବାଟ।
ଓହୋ ଏଇ ଯୋଉ ମେଦିନପୁର ପାଖାପାଖି।
ମଦନପୁରଠୁ ସେଇ ତଥାପି ହବ ଆଠ ଆଠ କିଲୋମିିଟର। ଖେଳ ସଇଲାଣି?
ହ ହଁ କେତେ ବର୍ଷ ହେଲା ଯାଇକି ଭୁବନେଶରରେ ରହିଲାଣି?
ସାତ ଆଠ। ଆଠ ବର୍ଷ।
ଆଠ ବର୍ଷ ହେଇଗଲା ନା?
ହଁ।
ମାନେ ପ୍ଲସ୍ ଥ୍ରି ସରୁ ସରୁ ପଳେଇଚ ନା କଣ?
ହୁଁ ପ୍ଲସ ଥ୍ରି ସରିବାରୁ ବର୍ଷ ଏ ଛ ସାତ ମାସ ପରେ ହେବ। ଅଧିକା ହ ଦୁଇ ହଜାର ପନ୍ଦର ରୁ ଗଲି।
ଦି ହଜାର ପନ୍ଦର ରୁ?
ହଁ ହଁ।
ହଁ ହଁ।
ଦୁଇ ହଜାର ପନ୍ଦର।
ହୁଁ ଦଶ ବର୍ଷ ହେଇଯିବ ଆଉ।
ଅ ହଁ।
ଆଲି ପାନ୍ ଏକଜାମ୍ କେବେ ଅଛି?
ବିି ଇ ଡି?
ହଁ।
ବି ଇ ଡି ଏକଜାମ୍ ବାଇଶି ରୁ ଅଛି ପା?
ଆଉ ଏଇ ଏଇ ଯୋଉ ଏଇ ପି ଜି ଟା?
ପି ଜି ଟା ଆସିଲା ଏବେ ଦି ଟା ହେଇଯାଇଚି ଆଉ ଆସିଲା ପରେ ଅଛି।
ତାହେଲେ ଭଲ ଯଦି ଏଇ ଭିତେରେ ପଡ଼ିଥାନ୍ତା ହଇରାଣ ହେଇଥା
ହଁ ପା ନାଇଁ ଠିକ୍ ଆସିଲା ପରେ ଫୁଣି ଓ ଟି ଇ ଟି ହ ହେଇ ଏକ୍ସାମ୍ ଟା ଅଛି। ଓ ଟି ଇ ଟି। ଅଣତିରିଶରେ ଅଛି। ହେ ପଚିଶି ରେ ନା ଛବିଶି ରେ ଆସିବେ। ହଁ ପା ମୁଁ କହିଲି ଛବିଶି ରେ ଆସିବେ ଭାଗ୍ୟ ଭଲ ସବୁ ସେଇ ଭିତରେ ଏକ୍ସାମ୍ ଗୁଡ଼ା ହେ ରହିଯାଇଚି ଟାଇମ ରେ।
ହଁ।
ନହେଲେ ପୁରା ହଇରାଣ ହବା କଥା। ଏଇ ଥର ନ ଦେଲେ ଆହୁରି ବର୍ଷେ କଣ ଯାଇଥାନ୍ତ ବୋଧେ? ତିଡି ଯଉ ଏକଜାମ ପୁଣି ବର୍ଷକୁ ଥରେ ଆସୁଚି ନା ବୋଧେ।
ହଁ ବର୍ଷକୁ ଥରେ ସେଇଟା।
ହଁ ପା ହଇରାଣ ହବା କଥା ନହେଲେ।
ତମର ଯୋଉ ନେଟ୍ ଏକ୍ସାମ୍ ଦବ ନା କି?
ହଁ ନେଟ୍।
ସେଇଟା ଦେଲେ ତମ ପୁରା ଡାରେକ୍ଟ ଗମେଣ୍ଟ କଲେଜ୍ ରେ ହେଇଯାଇ ଥିବ ତ?
ନା ନା ନା ସେ ନା ନା ସେ ନାଇଁ ନାଇଁ ସେଇଟା କିଛି ନାଇ ନେଟ୍ ଟା ସେମିତି କିଛି ନାଇଁ ନେଟ୍ ହୋଉଛି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମାନେ କୋଉଠି ଗେଷ୍ଟ୍ ହଁ କାଲି ଟା ପା ରହିପାରିବ କି କଣ ହେତେ ହଁ ସେଥିପାଇଁ ତ ମୁଁ ଟିକେ ହେଲ୍ପ ଫୁଲ୍କ ମାନେ ହେଇଟା ଆଉ।
ଅ ହୋ ହୋ ହ।
ସେଇଟା ପାଇଯିବ ବୋଲି ପିଜି କରିକି କିଛି ଲାଭ ଅଛି। ଆଉ ହେଇଟା ନ ପାଇଲେ ପିଜି କରିକି କିଛି ଲାଭ ନାହିଁ କହିଲା ଭଳିଆ।
ନାଇଁ ଡାଇରେକ୍ଟ ବି ଗମେଣ୍ଟ ଇଏ ପାଇଁ ଗମେଣ୍ଟ ଜବ୍ ପାଇଁ। ପ୍ରଫେସର ପାଇଁ କେମିତି କଅଁ?
କହ ଆଉ। ହଁ ତାପରେ ଅଛି ନେଟ ନେଟ୍ ଡାଟା କରୁ ତାର ଏସ ଏସ୍ ବି ଯୋଉ ପି ପି ଜି ଡି ହେରିକା ଯୋଉ ବାହାରୁଛି। ସେଗୁଡ଼ାକଭି ଏଟାକରିବ। ତାର ଫୁଣି ଏସ୍ ଏସ୍ ବି ଏସ୍ ଏସ୍ ବି ର ଦି ତିନିଟା ଏମିତି ଅଧାରେ ରହୁଛି। ତାପରେ ପି ଏଚ୍ ଡି କି ଏ ଜେ ଆର୍ ଫାଙ୍କା କରିକି ଯଦି ଏସ ଡି ଆର୍ କରିପାରିବ ନେଟ୍ ଫେଟ୍ କ୍ୱାଲିଫାଏ କରିବ ତାପରେ ଯାଇକି ବୋଲେ ଏମିତି ହବ।
ଟାଇମ୍ ବୋହୁତ୍ ପ୍ରୋସେସ୍ ଅଛି ନା?
ହଁ ପଇଁତିରିଶ ଛତିଶ ହଜାର ହେଇଯିବ। କି ଛତିରିଶ ଯଦି ଯଦି ବର୍ଷକୁ ବର୍ଷ କରି କ୍ଲିୟର କରିବ ମାନେ କ୍ଲିୟର କରି କରି ଚାଲିବ ତାହେଲେ ଲାଗିଯିବ, ଲାଗିଯିବ ପଇଁତିରିଶ ବର୍ଷ ହେଇଯିବ।
ତାପରେ ଏକ୍ଜାମ ଗୁଡ଼ା ସେମତି ଲେଟରେ ବାହାରୁଛି ଲେ ଲେଟରେ ହଉଛି ରେଜ୍ ରେଜଲଟ୍
ପୁଣି ପୁଣି ଯେତେବେଳେ ପୋଷ୍ଟିଂ ସିଏ ଦବ କି କେତେବେଳେ କଣ ବାହାର କରିବ ଗମେଟ୍ ଗବମେଟ୍ କିଛି ଦେଇନି ଏ ସ ବି କିଛି ଏଥା କରିନି ସବୁ ତ ଗେଷ୍ଟ ଫଗଲ ଦେ ସବୁ କଲେଜରେ ଗେଷ୍ଟ ଫଗଲରେ କାମ ଚଳାଉଛି।
ହୁଁ ହୁଁ ଠିକ୍ କଥା କହିଛ।
ତବେ ଆଉ ଯଦି ଯାଉ ଯଦି ଏମିତି ଏମିତି ଯଦି ପୋଷ୍ଟିଂ ବାହାର କରିଦବ ଜଣକୁ ଅଶୀ ହଜାରରେ, ନବେ ହଜାର, ଲକ୍ଷ ହେଲା ବେଳକୁ କେତେ ମାନେ ଗମେଣ୍ଟ କାଙ୍ଗାଳ ହେଇଯିବ। ସେଥିପାଇ ଗେଷ୍ଟ ଫଗଲରେ କାମ ଚଳଉଛି। କଲେଜ ପଇସାରେ ହିଁ କାମ ଚଳେଇ ଦଉଛି ସିଏ।
କହିଲି ପୁରା ଗମେଣ୍ଟ ପ୍ରଫେସର ଯୋଉଟା ଆସନ୍ତି ପ୍ରାୟ ରେଆର୍ କୋଚିତ୍ କା ମା। ନା ସିଏ ପିଏଚ ଡି, ଫି ଏଚ ଡି କରିଥିବେ କଲା ପରେ ପ୍ରାୟ ପାଉଛନ୍ତି। ନୁହେଁ କି?
ହଁ ସେଇଭଳିଆ ବା ଆଉ ଗ ଆଉ ଗ ହଁ ଗମେଣ୍ଟ ସେ ଆମର ସେଠି କଲେଜରେ ଗୋଟେ ଅଛ ଆମ ଟିଚରଙ୍କୁ ପଇଁତିରିଶ ବ ବର୍ଷ ହେଲାଣି
ହୁଁ ହୁଁ।
ଉଁ ତାଙ୍କ ସ୍ତ୍ରୀ ସମ୍ବଲପୁରରେ ବି ଜଷ୍ଟ ପି ଏଚ ଡି ସାରିଲେ। ଆମର ପି ଜି ସରିଲା ତାଙ୍କର ପି ଏଚ ଡି ସରିଲା। ତାଙ୍କର ପିଲାଛୁଆ ବି ମାନେ କିଛି ମାନେ ପିଲାଛୁଆ ନାହାନ୍ତି କିଛି ନାଇ ମାନେ ପିଲା ଛୁଆ ନାଇଁ। ତାଙ୍କୁ ପଇଁତିରିଶ ହେଲାଣି ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ଖାଲି ଅପେକ୍ଷା କରିଥା ତାଙ୍କର ପି ଏଚ୍ ଡି, ଫି ଏଚ୍ ଡି ସରୁ ଏମତି ବୋଧେ ଆଉ।
ହଁ ଏମିତି ପ୍ରାଏ ଏବେ ହଉଛି ବା।
ହଁ ତାଙ୍କେ ଦେଖିଲା ବେଳକୁ କେତେ ଏଜ ହେଲାଣି ପଇଁତିରିଶ ପ୍ଲସ ହେଲାଣି।
ହୁଁ ହୁଁ ହୁଁ।
ଆଉ କଣ କରିବା?
ନାଇଁ ତମର ନେଟ୍ ଟା ପାଇଗଲେ ପ୍ରାଇଭେଟ କଲେଜରେ ଥିବ?
ହଁ ଯୋଉଠି ଗେଷ୍ଟ ଫଗଲ୍ ବାହାରିବ ଯିବୁ ଇଣ୍ଟର୍ବିଉ ଘରିକା ଦବାକୁ ତାପରେ ବି ଆଉ ଗୋଟେ କ ଥା ଆମ ଉପରେ ଆମ ଉପରେ ଆହୁରି କେତେ କେତେ କେତେ କେତେ ପିଲା ବି ନେଟ୍ ହରିକା କ୍ୱାଲିଫାଏ କରିକି ବସିଛନ୍ତି। ସେମାନେ ବି ଆସିଏ ଇଣ୍ଟରବିଉ ଦେବାକୁ।
ହଁ ମ ସେମିତି ଭାବିଲେ ହବନି।
ହଁ ନାଇଁ ସେଇଟା ଭାବିଲେ ନାଇଁ ଯେ ଭାବିବ ଯେ ଗୋଟେ ସିଟ୍ ତମ ପାଇଁ ଯେ ସେଇଭଳିଆ ଭାବିକି ଗଲେ ବେଟର। କୋଉଟା ର?
ଏଇ ଯୋଉ ପ୍ଲସ ଥ୍ରୀ ଏ ପ୍ଲସ ଥ୍ରୀ କହୁଛି ପିଜିର। କେତେ ପରସେଣ୍ଟ କଣ ଆସିଲା?
ଏଇ ସିକ୍ସଟି ଥ୍ରୀ ୱାନ୍।
ହଉ ଆସ ଲାଗିଲେ ହେଇଯିବ ବା।
ଯୋ ଭଳି ନାଇଁ ଯୋଉ ଭଳିଆ ମାର୍କ ବି ଦଉଛନ୍ତି ଆମର ହାଇଏଷ୍ଟ ଯାଇଛି ସେଭେନଟି ସେଭେନ।
ଓହୋ ତାକୁ ଭଲ ତ ଅଛି।
ସେଭେନଟି ସେଭେନ ହାଏଷ୍ଟ୍ ଯାଇଚି। ସବୁତକ ତାପରେ ଆମେ ଅଛୁ ସିକ୍ଟୀ ଏଇଟ୍, ସିକ୍ଟି ଥ୍ରି, ସିକ୍
ଆମ ଏଠି ବା ହଁ କହିଲେ ଆମ ଟାଇମରେ ବା ଏଠି ମାନସ ଫାନସ ବିପ ଜଷ୍ଟ ଫିଫ୍ଟି ପରସେଣ୍ଟ ରଖିକି ସିଏ ପଢି ପଢି ପାସ୍ କରିକି ହେଇଗଲା ଚାକିରି ପାଇଲା। ଆଠ ଦଶ ବର୍ଷ କସିକି କୋଚିଂ ନେଲେ ଏସ୍ଏସ୍, ରେଲୱେ ପାଇଁ ସବୁ କୋଚିଂ ଫୋଚିଂ ନେଇକି ବହୁତ ଟାଇମ୍ ଲାଗିଲା। ଲାଗିବାକୁ ପଡ଼ିବ କମ୍ପିଟେଟିଭ୍ ନହେଲେ ପ୍ରିପେୟାର କରିବ ବି
ହଁ ସେଇଆ ପା କମ୍ପିଟେଟିଭ ଏଇଆଡେ ନେଟ ତଥାପି
ହଁ ହଁ।
ସେମିତି କରିଥିବେ ଆଉ ଦିଟା। ଆଉ ହଁ। ଆମର କଣ କହିଲ ଯୋଉ ସେକେଣ୍ଡ ସେମିଷ୍ଟର ଟା ପୁରା କମ ମାର୍କ ଦେଇଦେଲେ। ସେଥିପାଇଁ ମୋର ଟିକେ ପୁରା ପରସେଣ୍ଟ କମିଗଲା। ମୁଣ୍ଡା ଅଛି ଦୁଇଶ ସେକେଣ୍ଡ ସେମିଷ୍ଟାର ରେ ଆଉ ଫାଷ୍ଟ ସେମିଷ୍ଟାର ତ ସିକ୍ସ ସେଭେନ ଫାଇଭ ଯାଇଥିଲା ପର୍ସେଣ୍ଟ ମାନେ ତା ସି ଜି ପି ଏ। ଆଉ ଲାଷ୍ଟ ସେମିଷ୍ଟାର ଅଛି ଛଅଶହ ରୁ ଅଛି ଚାରିଶହ ସତତିରିଶ। ଆଉ ଥାର୍ଡ ସେମିଷ୍ଟାରଟା ଦୁଇଶହ ତିରିଶ ଚାରିଶ ରୁ ଆଉ ସେକଣ୍ଡ ସେମି ଟା ଚାରିଶହରୁ ମୁଣ୍ଡା ଦୁଇଶହ ତାପରେ ସେଇଠୁ ଫାଷ୍ଟ ସେମିଷ୍ଟାରଟା ଚାରିଶ ବାଉନ ଥିଲା ଆଉ ଫାଷ୍ଟ ସେମିଷ୍ଟାର ଟା
ଭଲ ଅଛି ଆଉ ତମର ଏଇଟା ଅଟୋନୋମସ କଲେଜ ବୋଧେ ଥିଲା?
ନା ନା ୟୁନିଭର୍ସିଟିଟା ନା ରାଜେନ୍ଦ୍ର ରାଜେନ୍ଦ୍ର ୟୁନିଭରସିଟି ଅଟୋନୋମସ ନୁହେଁ ୟୁନିଭରସିଟି ଟା ନା
ହଁ ହଁ ୟନଭର୍ସିଟି ସରି।
ଅଟୋନୋମସ ହେଇଥିଲେ ମୁଁ ଯାଇଥାନ୍ତି ଏତେ ଦୂର ଏତେ ଦୂର କଣ ବି ଯାଇଥାନ୍ତି ମୁଁ ତ ଏଇ ନୟାଗଡ଼ ରେ କରିଦେଇଥାନ୍ତି ଅଟୋନୋମସ ରେ। ୟୁନିଭର୍ସିଟିଟା ବୋଲି ସେଠିକୁ ଗଲି।
ଇଏବି ଠିକ କଥା। ହଉ ତମେ ପଢୁଛ ଲାଗିବ ଲାଗିଲେ ପାଇବ ଆଉ କଣ?
ଟ୍ରାଏ କରୁ କରୁ ଯାହା ହେଲା କେତେ କେତେ ପିଲା ପୁଣି
କିନ୍ତୁ ତମ ଭାଇ ତମର ପୁରା ଅପୋଜିଟ ଦିଜନ ପୁରା ଅପୋଜିଟ।
ହଁ
ତମେ ପାଠ ପାଠ ପଢେଇକି ଏମାନେ କେମିତି ପଇସା ସେଭ ହବ ଭଲମନ୍ଦ ତମର ସେଇ ବିଷୟରେ ବେଶୀ ତା ପୁରା ଓଲ୍ଟା ଟା। ନୁହଁ କି?
ତୁ ଦଶ ହଜାର ଦଉନ ସାଙ୍ଗେ ସାଙ୍ଗେ କୁଆଡେ ଉଡ଼େଇଦବ।
ହଁ।
ଏଇଭଳିଆ ତାର ହଉ ହଉ ରଖୁଛି ଭାଇନା।
ହଁ ହଉ ଠିକ୍ ଅଛି ରଖ।